ହଁ ହ୍ୟାଲୋ ଶୁଭ ସନ୍ଧ୍ୟା। ମୋର ଘରକୁ ବିଲ୍ କୁଲୁ ନେଟୱାର୍କ ନାହିଁ ଟାୱାର ନାହିଁ ମୁଁ ଏଠି ପଦାରେ ଝୁପୁରୁ ଝୁପୁରୁ ବର୍ଷା ପକଉଛି ମୁଁ ଠିଆ ହେଇ କଥା ହଉଛି ମୋର ଆଜି ଦିନ ଦିନ ମନ ଯାକ ମୁଁ ଯେତିକି ଲଗେଇଛି ମୋର ଛଅଟା ଖାଲି ଜିରୋ ହେଇଯାଇଛି ଜମା ହେଇନି। ଆଉ ଏବେ ଏବେ ଜଣ କତି ଲଗେଇଥିଲି ସେ ଲାଗିଲା ବୋଲି ମୁଁ ସେଥିପାଇଁ କହିଲି ମୁଁ ଟିକେ ଲଗେ ଦିଦି ଦଖିା ଲାଗୁଛି ତ ଆ କାଲି ପ୍ରୋବ୍ଲେମ୍ ବଳ ହଉଛି ଏଇ ଯୋଉ ଝୁପୁରୁ ଝୁପୁରୁ ବର୍ଷା ପକେଇ ପାଗ ଟା ଖରାପ ହେଇି ନା ସେଇଥିାଇ ସେ ନେଟୱାର୍କ ଘର ଭି ଯମା ଆସୁନି।
ହଁ ନାଇଁ ମୁଁ ବି ଗୋଟେ କଲ କରିଥିଲି ସେମିତି ହଉ ଲେଖିଲା ଏର ଏର ର ହେଲା ତାପରେ ଏମିତି ହେଇ ହେଇକା ମୋର ବି ଜିରୋ ହେଇଗଲା।
ହଁ ସେ ମୋର ପା ଛଅଟା ହେଇଛି ଜିରୋ ଆଜି ସକାଳୁ ତିନିଟା ଚାରିଟା ହିଁ ଜିରୋ ହେଇ ହେଇଗଲା ଜମା ଲାଗିଲାନି ଲଗେଇଲେ ସେ ତାରେ ସେପଟୁ ଶୁଭିଲୋନି ଏପଟୁ ଲଗେଇଲେ ସେପଟୁ ସେମାନେ ଉଠେଇଲେନି।
ସେ କହିଲେ ଆମକୁ ଆସୁନି ଉ ଆମକତି ଶୋ କରୁନି। ଏମତି ହେଲା ଏଇ ନାହିଁ ଏ ନମ୍ବର ହଁ ଦି ଜଣଙ୍କ ଅତୀଭତ କରିଛି ଆଉ ମୋର କାଲି ଦିନଟା ଅଛି ନା କାଲି ଦିନ ଟା ପୁଣି କମ୍ପ୍ଲିଟ କରିବାକୁ ପଡି ପଡ଼ିବ ସବୁ। ସାରିବାକୁ ପଡ଼ିବ ନା ମୋର କୋଡିଏ ଟା ହେଇଚି। କୋଡ଼ିଏ ଟାରୁ ଛଅଟା ପୁରା ମୁଁ କହିଲି ଜିରୋ।
ଓ କୋଡ଼ିଏ ଟା କମ୍ପ୍ଲିଟ୍ କରିସାରିଛନ୍ତି।
ହଁ ହଁ ହଁ।
ଓହୋ ମୋର ପନ୍ଦରଟା କମ୍ପ୍ଲିଟ ହେଇଚି।
ହଁ ସେଇଟା ହ ଆଉ କଣ କୁହନ୍ତୁ ଏ ବିଷୟରେ କଥା ହବା ନେଇ କହିଛନ୍ତି ପା
ହଁ ହଁ ହ।
ଆଉ କଣ କୁହନ୍ତୁ ସେପଟ କଥା ସବୁ ଗାଁ କଥା ସବୁ।
ହଁ ରୋଷେଇ ଭୋଷେଇ ମତେ ତ ରୋଷେଇ କଥା ଗୁଡ଼ା କୁ ପ୍ରାୟତଃ ବେଶୀ ଗପେ ରୋଷେଇ କଥା ଗୁଡ଼ା ଯେହେତୁ ତ ମୁଁ ଗୋଟେ ଗୃହିଣୀ ରୋଷେଇ କଥା ଅଡ଼ାବେସି କଥା ହୁଏ।
ହଁ ସେଇ ତ
ରାତିରେ ତ ରୁଟି ଫୁଟି ପୁଣି ହବ ପୁଣି ଏମିତି କାମ ଲାଗିବ ଆଉ।
ହଁ। ଆ କଣ ଭଲ ରୋଷେଇଟା ରୋଷେଇ ଭିତରୁ ସବୁଠୁ ଭଲ ରୋଷେଇ କୋଉଟା କରନ୍ତି।
ମୁଁ ପିଠା ଉପରେ ଭଲ କରେ ମଟନ ବି ଭଲ ରାନ୍ଧେ। ହଁ ସବୁ କରେ ଭଲ ପ୍ରାୟ ଭଲ କରେ କ୍ଷୀର ପୋଡ଼ ପିଠା ଯୋଉ ରଜରେ କରିଥିଲି।
ହୁଁ ହୁଁ ହୁଁ। ଆଉ ଯୋଉ ପୋଡ଼ପିଠା କ୍ଷୀର ପୋଡ଼ପିଠା ଟା କେମିତି କଲେ? ପାଣି ମିଶେଇଲେନି ଖାଲି କ୍ଷୀରରେ?
ଖା -ନାଇଁ ପାଣି ଟିକେ ମିଶେଇଲେ ହବନି କ୍ଷୀରରେ ତ କଲେ ଭଲ। ଆମ କ୍ଷୀରରେ ନ ହେଇକି କ୍ଷୀର ସହିତ ଟିକେ ପାଣି ମିଶେଇଲେ ବି ହବ। ଚାଉଳକୁ ରାତିରୁ ଟିକେ ଭିଜ ଭିଜେଇ ରଖିଥିଲି ସାରା ରାତି ରହିଲା ମାନେ ଭିଜେଇକି ରଖିଦେଇଥିଲି। ଆଉ ସଖାଳେ ଉଠି ଗାଧୁଆ ପାଧୁଆ କରି ଏକା ଚାଉଳ ଟା ବାଟିଦେଲି। ପୁରା ପତଳା କରିକି ଗୋଟେ ଆଣ ପ୍ରସ୍ ସ୍ତୁତ କରିଦେଲି। ଆଉ ତାପରେ କଣ କଲିନା ମେ କ୍ଷୀର ସିଝେଇଥିଲି। କ୍ଷୀର ଗୁଡ ଦେଲେ ଟିକେ କଲର୍ ଟା ଚେଞ୍ଜ ହେଇଯିବ ଅଲଗା କଲର୍ ହେଇଯିବ। ଚିନିଦେଲେ ଟିକେ ଧଳା ଧଳା ଦେଖାଯିବ। ଆଉ ମୁଁ ଯୋଉ କହିଲି ଆସିବେ ସମସ୍ ସେ କ୍ଷୀର ହାଁ
ଖାଲି ଚାଉଳର ପିଠା?
ଖାଲି ଚାଉଳରେ ଯେ କିଛି ପଡିବନି ଖାଲି ଚାଉଳ। ଆଉ କ୍ଷୀର ସିଝିଲା ସେଇ କ୍ଷୀର ଫୁଟିଲା ପ ମାନେ ମୁଁ ଅଳ୍ପ ଦି କପ୍ ଖଣ୍ଡେ ପାଣି ଦେଇଥିଲି କିନ୍ତୁ ବହୁତ କ୍ଷୀର। କ୍ଷୀରର ତିନି ଭାଗ ହେଲେ ଗୋଟେ ଭାଗ ପାଣି ଦେଇଥିଲି ତା ଦେହରେ ଚିନି ପକ କେଇଦେଲି ଚିନି ପକେଇ ଗୁଜୁରାତି ଗୁଣ୍ଡ ଗୁ ଟିକେ ଗୋଲମର୍ଚ୍ଚ ଟିକେ ଲବଙ୍ଗ ଏମତି ସବୁ ପକେଇ ଫୁଟେଇଲି। ତେଜ ପତ୍ର ଟିକେଇକିରି କାଟିକି ପକେଇଦେଲି ଆଉ ଚିନି ପକେଇଲି ଫୁ ଟିଲା ଫୁଟିଲା ପରେ ନଡିଆକୁ ଟିକ୍ ଟିକ୍ କରିକି କାଟିକି ଗୁଆ ଘିଅରେ ଭାଜିକି ରଖିଥିଲି। ସେ କ୍ଷୀରରେ ବି ପ ପକେଇଲେ ସେ ପୁରା ଫୁ ଫୁଟିଲା ପରେ ଏଇ ଯୋଉ ଆଣଟା ବାଟିକି ରଖିଥିଲି। ଆଉ ସେ ଆଣଟା କଣ କଲି ନା, ଉଁ, ହୁଁ, କ୍ଷୀର ଫୁଟିଲା ବେଳେ ସେ ଟିକେ ଲୁଣ ପକେଇଲେ ସ୍ଵାଦ ଅନୁସାରେ ଟିକେ ଲୁଣ ପଡିବ ଚିନି ପକେଇଲା ବେଳେ ସେ ଲୁଣ ପକେଇଥିଲି। ଯେମିତି ଆମେ ଉପମା ଟା କରୁଚେ ବାଁ ହାତରେ ସୁଜି ଟା ପକେଇ ଡାହାଣ ହାତରେ ଯେମିତି ଘାଣ୍ଟି ଘାଣ୍ଟି ଦଉଚେ। ସେମିତି ଏଇଟା ପତଳା କି ଯେ ଆଣ ବାଟିଥିବ ପୁରା ହାତ ପୁରା ଚଲେଇ ଘାଣ୍ଟିବ। ଟିକେ ରହିଗଲେ ବିଣ୍ଡା ବିଣ୍ଡା ହେଇଯିବ।
ଓ, ହଁ।
ପୁରା ତ ଘାଣ୍ଟି ଘାଣ୍ଟି ଘାଣ୍ଟି ଘାଣ୍ଟି ପୁରା ଜନ୍ତୁଣୀ ପରିକା ହେଇଯିବ। ବଢିଆ ସେ ନରମ ହେଇଯିବ। ପ୍ରେସର କୁକର୍ ରେ ଟିକେ ଘିଅ ମାରିଦେଇ। ପୁଣି କଦଳୀ ପତ୍ରରେ ଟିକେ ଘିଅ ମାରିଦିଏ। ତାକୁ ଦେଇକି ପୁରା ଜୋରେ ଜୋରେ ଜୋରେ ତାକୁ ଦାବିକି ଦେଇଦେଲି ତାପରେ ଟିକ କିଏ ଗୁଆ ଘିଅ ପକେଇବି। ପୁଣି କଦଳୀ ପତ୍ର ଟିକେ ଘିଅ ମାରିକି ପକେଇଦେଲି। ପକେଇ ଦେଇ ବସେଇଦେଲି ପଇଁଚାଳିଶ ମିନିଟ୍ ସିମ୍ ଆଞ୍ଚରେ ରହିବ। ଆଉ ପୁରା ଥ ଥଲିଆ ଯେମିତି ଉଁ, ମାଂସର କଲିଜା ଟା ଯେମିତି ହାତକୁ ଥଲ୍ ଥଲ୍ ଲାଗେ। ଆଉ ବହୁତ ନରମ। ବହୁତ ଟେଷ୍ଟ୍ ଯେହେତୁ ଗୁଆ ଘିଅରେ ନଡିଆ ଟା ଭ ଭଜା ହେଇଥାଏ ଟେ ଘିଅର ଟିକେ ବାସ ନା ବି ଆସୁଥାଏ। ଆଉ କ୍ଷୀର ପୋଡ଼ପିଠା ଟା ତ ପ୍ରାୟ ବରହମପୁର ସାଇ ଗୋଟେ କ୍ଷୀର ପୋଡ ପିଠା କରନ୍ତି। ଆଉ ଗୋଟେ ହେଲା ଚାଉଳରେ ପୋଡ ପିଠା, ଗୁଡ ରେ ଯନ୍ତିକି ହବ। ସିଏ ବି ସେଇ ଟାଇପ୍ ର ସେମିତି ଆ ନଡିଆ କୋରା ପକେଇବ ନଡିଆ ପାତି ପକେଇ ଖାଲି ଚାଉଳରେ ଗୁଡ ରେ ଗୋଟେ ସିଏ ହୁଏ।
ହୁଁଁ, ହଁ ସେ ଚାଉଳରେ ଗୁଡ଼ରେ ଯୋଉଟା
ସେଟା ଏମତି ପାଣିରେ ଜନ୍ତ
ହଁ, ହଁ, ହଁ ସେଟା ଆମର କରନ୍ତି ମୁଁ ଜାଣିଛି।
ହୁଁ, ଏଇଟା କ୍ଷୀରରେ ଜନ୍ତା ହେଇକି ଚିନିରେ ହୁଏ ପୁରା ଧଳା ଧଳା ଦେଖାହବ। ଥଲ ଥଲ ଆଉ ଭାରି ଲୁ ମାନେ ତୁଳା ଭଳିଆ ହେଇଥିବ। ଆଉ ଥରେ ଖାଇଲେ ଇଚ୍ଛା ହବ ଯେ ମୁଁ ଏଇ ପିଠାଟା ହିଁ ଖାଇବି। ହଁ ଯାହାକୁ ମୁଁ ଏ ପିଠାଟା ଚ ଖେଇବି କହିବେ ଆଉ ଥରେ ଆମକୁ ଦବ। ମାନେ ଦି ଦ୍ଵିତୀୟ ଥର ଖାଇବେ ବୋଲି କହିଦେଇକି ଯିବେ। ଏ ଗ- ମୋ ହା -ମୋତେ ସମସ୍ତେ କହିବେ ଗୋଟେ ହାତ ତ ପାଇଛୁ। ତ ହଉ ଯାହା ରାନ୍ଧିଦେଲେ ସୁଆଦ ଲାଗୁଛି ଆଉ।
ଭଲ ହେଇଛି ହଁ, ହଁ।
ଏ ପିଠା ରୋଷେଇ ଏମିତି ସବୁ ଟିକେ କରେ ବେଶୀ ମୋ ଯେହେତୁ ଗୃହିଣୀ ରୋଷେଇ ଉପରେ ବେଶୀ ଧ୍ୟାନ ଯାହା ଖାଇବା, ଖୁଆଇବା ଏଥିରେ ଗୋଟେ ମଜା ଥାଏ ଆଉ ଯିଏ ଆସିଲା ଆ ହଁ ସବୁବେଳେ ତ ଘରେ କୁଣିଆମ ଭିତରେ ଆଗେ ଥିବେ ଆଉ ଏମିତି ରାନ୍ଧି ବାଢିକି ଦବାକୁ ପଡେ। ନିଜେ ମାନେ ରାନ୍ଧି ବାଢିକି ଦଉ ଦଉ ନିଜ ପାଇଁ ବି ଟିକେ କିଛି ନଥାଏ।
ମଥା ହଁ ହୁଁ ହୁଁ ହୁଁ ହୁଁ ହୁଁ। ହଁ ସିଏ ଯିଏ ପଛକୁଥିବ ତା କଥିରେ କିଛି ନଥିବ ଯେ ରୋଷେଇ କରିଥିବ ଯେ ଦାୟିତ୍ୱ ନେଇଥିବ ତା ପାଇଁ କିଛି ନଥିବ ଖାଇବା ପାଇଁ।
ହୁଁ।
ସେଇ ତ?
ଏମତି ରୋଷେଇ କରେ ମାଛ ଫାଛ ଭଲ ମାଛ ବେସ କରେ ତାପରେ ମାଂସ କରେ। ଆଇନା ସବୁ କରେ ପିଠା ପିଠି ପନିର ସବୁ ରଷେଇ ଡା ଲମା ଟା ତ ବହୁତ ବଢିଆ ଡାଲମା ହେଙ୍ଗୁ ଫେଙ୍ଗୁ ଛୁଙ୍କ ଦେଇକି ବହୁତ ବଢିଆ ଡାଲମା ଡାଲମା ବି କହିବେ ଆମ ନଣଦେଇ ମାନେ ଆସିବେ କହିବେ ଉଁ ଯାଇକରି ତ ମାନେ କଣ ତ କଣ ଶୁଖୁଆ ତରକାରୀ ଏଠୁ କ ଗୋଟେ ଏମତି ରେ ମତେ ଗୋଟେ କହିଥିଲେ କହିଲେ ହଁ ତାର ମଟନ ତରକାରୀ ଖାଇବନି ତ ଶୁଖୁଆ ତରକାରୀ ଖାଇବୁ ତ ଶୁଖୁଆ ଟିକେ ତରକାରୀ ଖିଲଲେ ତ କେତେ ବଢିଆ ଲାଗିବ ଆଉ ମାଂସକୁ ପକେଇଦବା ଏମିତି
ହିଁ ସେଇ ତା
ସମସ୍ତେ କହିବେ ତ ହାତ ଖଣ୍ଡେ ପାଇଛୁ ଆଉ।
ଭଲ ବାସେ?
ତେ କରନ୍ତି ସେ ତାଙ୍କଠୁ ମୁଁ ବି ଟିକେ ଶିଖେ ଭାଗ ମାପରେ ଟିକେ ଭଲସେ କରେ ମ ଯଦି ରୋଷେଇରେ ଟିକେ ମନ ଟା ରହିବ ନିଶ୍ଚିତ ମନର ଭାବ ଆଉ ସ୍ନେହ ଧ ଯୋଉଟା ଯାହାକୁ ଆମେ ବାଢିକି ଦବା ନା ସେ ଜିନିଷଟା
ଭଲ ଲାଗିବ ହଁ ହଁ ସେ ଭଲ ଲାଗିବ।
ଇଏ ଯୋଉ ତେଲ ମସଲା ସ୍ନେହର ଭଲ ପାଇବାର ଯୋଉ ତେଲ ମସଲ ରେ ପକେଇକି ଦେଲେ ସେ ଆହୁରି ଭଲ ଲାଗିବ।
ସେଇ ତ ହୁଁ ଆଉ ସବୁ କଣ? ଆଉ ସବୁ କଣ କରନ୍ତି?
ଆଜି ତ ଛତୁ ବେସର କରିଥିଲି ଆଉ।
ହୁଁ।
ହୁଁ ହୁଁ।
ହୁଁ ନାଇଁ ଆମର ତ
ସେ ଏବେ ଟିକେ ଚାହା ଫା ଟିକେ କମେଇି କି ଦେଇ ଯଉ ଉଷମ ପାଣିରେ ଲେମ୍ବୁ ଫେମ୍ବୁ ଟିକେ
ହୁଁ ମୁଁ ତ ସେମିତି ମୋଟା ପ୍ରବଳ।
ହୁଁ।
ହୁଁ ନାଇଁ ମୁଁ ସେସବୁ ପିଆ ପିଇ କରୁନି ମୁଁ ଏଇ ଯୋଉ
ନାଇଁ ଏବେ ଦି ଦିନ ହେଲାଣି ଟିକ ପିଉଚି ଆଉ ଚାଲିବାକୁ ଟିକେ ଯାଉ ଥିଲି ଏବେ ଚାଲିବାକୁ ଯାଇପାରୁନି ବର୍ଷା ତ ହଉଛି ଆଉ ଚାଲିବାକୁ ଯାଇପାରୁନି କିଛି କରି ଛୋଟିଆ ଜାଗା ଭିତରେ ଏକ୍ସରସାଇଜ ଯିବା ଆସିବା ଯେତିକି ଉପରଦଳ ବହୁତୁ ଆଉ ଚାଲିବା ଟା କମ ହଉଛି।
ହୁଁ ହୁଁ।
ହୁଁ ପୁଅ ଏଇନା କଣ କରୁଚନ୍ତି।
ହହୁଁ ପୁଅ ସେ ଭୁବେନେଶ୍ୱରେ ଗୋଟେ କମ୍ପାନୀରେ ଅଛି ଆଉ।
ହୁଁ ଓହୋ ଆଉ ସବୁ ବାପଘର ସବୁ କିଏ କିଏ ଅ
ବାପା ମା ଭାଇ। ଦି ଭାଇ ଦି ଭାଉଜ ଭଉଣୀ ଭଉଣୀ ବାହା ହେଇ ଯାଇଛି। ଆଉ ଭାଇ ଦି ଭାଇଙ୍କର ପିଲାମାନେ ସମସ୍ତେ ଅଛନ୍ତି ଆଉ ସମସ୍ତେ ବି ଭଲ ଅଛନ୍ତି।
ଭଉଣୀ ଫେରେ ସେଇଠି ଗାଁରେ ବାହା ହେଇଛନ୍ତି ନା?
ନାଇଁ ମୋ ଭଉଣୀ ସେ ସେ ଆଉ ଗୋଟେ ଗୋଟେ ସେ ଖୋର୍ଦ୍ଧା ଜିଲ୍ଲାରେ ସିଆଡେ ବାହା ହେଇଛି।
ଅ ହଁ। ହଁ। ଆଉ କଣ କୁହ? କଥା ହବା
ଆଉ ଆମର ତ ଏଠି ଆମେ ଶାଶୁଘରେ ସମସ୍ତେ ଆଉ। ଉଁ ଯା, ଦେଢଶୁ ର ଆଉ ଦିଅର, ସାନ ଯା ଆମେ ଆଉ ନଣନ୍ଦ ମାନେସବୁ ବାହା ହେଇ ଯାଇଛନ୍ତି। ଛୋଟ ଛୋଟ ଘର ବୋଲି ସମସ୍ତେ ଯେ ଯାହାର ଗୋଟେ ଗୋଟେ ଜାଗା କିଣିକି ଏଇ ଅଳ୍ପ ଉଁ, ଡିଷ୍ଟାନ୍ସ ଭିତରେ ଆମେ ଅଛୁ ଅଳ୍ପ ବ୍ୟବଧାନ ରେ ଆଉ।
ଓହୋ। ସମସ୍ତେ ଅଛ କଟକରେ?
ହଁ।
ଓ ହୋ। ଗାଁରେ ଆଉ ଅଛନ୍ତି କିଏ?
ଗାଁ ରେ ବାପା ମା ସବୁ ଅଛନ୍ତି ଆଉ। ସମସ୍ତେ ଅଛନ୍ତି।
ଉଁ, ହୁଁ।
ଏଠି ଯେହେତୁ ଏଠି ଆମେ ସମସ୍ତେ ଅଛୁ ଆଉ। ସମସ୍ତେ ଅଲ ଅଲଗା ଘର ଗୋଟେ ଗୋଟେ ଅଲଗା ଅଲଗା ସବୁ ଆଉ। ।
ଆଉ ସେଠି ଯୋଉଠି ରହିଛନ୍ତି ସେଠି ରଥ ଟଣା ହୁଏ ନା?
ହଁ, ହଁ ଏଇଠି ରଥ ଟଣା ହଉଚି। ଜଗନ୍ନାଥଙ୍କ ରଥ ଟଣା ହୁଏ। ସେ ସ୍ନାନ ପୂର୍ଣ୍ଣିମା ହେଇଥିଲା। ରଥଟଣା ହବ ଆଉ।
ସେଠି ହେଇଥିଲା।
ହଁ ସ୍ନାନ ପୂର୍ଣ୍ଣିମା ହେଇଥିଲା। ଯେମିତି ପୁରୀରେ ଯେମିତି ସବୁ ହୁଏ। ଏଠି ପାଖ ଅଞ୍ଚଳ ମାନଙ୍କରେ ଏଠି ଆମର ଯେତେ ଜଗନ୍ନାଥ ଥ ଅଛନ୍ତି ସବୁ ସେମିତି ହୁଏ। ଟଣା ହୁଏ ର ହଁ ଆସିକି ଗୁଣ୍ଡିଚା ମନ୍ଦିରରେ ରୁହନ୍ତି। ବ। ସେମିତି ପୁରୀରେ ଯେମିତି ହୁଏ ସେ ରୀତିନୀତି ଅନୁସାରେ ଏଠି ବି ସବୁ ସେମିତି ହୁଏ ଆଉ। ସେମିତି ଆଡପ ମଣ୍ଡପରେ ଜଗନ୍ନାଥ ଦର୍ଶନ ଦିଅନ୍ତି। ।
ତାହେଲେ ସବୁ ଭଲ। ଆଉ କଣ କୁହନ୍ତୁ। ଖବର।
ଏବେତ ତାପରେ ରଥଯାତ୍ରା ପୁଣି ହବ। ବାହୁଡା ତାପରେ ପୁଣି ସୁନାବେଶ ନୀଳାଦ୍ରି ବିଜେ ହବ। ତାପରେ ବର୍ଷା ଦିନିଆ ପର୍ବ ପର୍ବାଣୀ ଗୁଡା ସବୁ ହବ।
ଆ ଏଇଠି ତ ସେ ଯୋଉ କଣ କୁହନ୍ତି ଖୁଦୁରକୁଣି ଜନ୍ମାଷ୍ଟମୀ। ସବୁ ଯାକ ପର୍ବ ଏଇଠି।
ସବୁ ପର୍ବପର୍ବାଣୀ ହବ ବର୍ଷା ଦିନରେ ଆଉ।
ହଁ, ହଁ। ଆଉ ଆମର ହେଇନି ଟାଇମ?
ଟାଇମ୍ କଥା କୁହନ୍ତୁନି। ଉଁ ହୁଁ। ସେଇଟା ହିଁ କହିବାକୁ ମନା ହେଇଛି। ହଉ, ହଉ ମ୍ୟାଡ଼ାମ ମୋର
ରଖୁଛି ହଁ। ଶୁଭ ସନ୍ଧ୍ୟା। ମତେ ବି ବହୁତ ଭଲ ଲାଗିଲା। ହଉ, ହଉ ମୁଁ ତ ଟିକେ ଓଦାରେ ଭିଜିଗଲି। ହଉ।